ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ ନମସ୍କାର କେମିତି ଅଛନ୍ତି? ଶୁଭ
ହଁ ମ୍ୟାଡ଼ାମ ନମସ୍କାର। ଆ ଭଲ ଅଛି। ହଁ ହଁ ଆବାଜ ଆସୁଛି କୁହନ୍ତୁ କୁହନ୍ତୁ ଭଲ ଅଛନ୍ତି ହଁ ଭଲ ଅଛି।
ଆପଣଙ୍କ ଦେହ କେମିତି ଅଛି?
ହଁ ଦେହ ତ ଭଲ ଅ ଅଛି ତାପରେ ଖରାପ ପ୍ର ବଳ ହେଉଥିଲା। ବହୁତ ଖରାପ ଗରମ ହଉଥିଲା ଏବେ ଜଷ୍ଟ ନାଇଁ ନାଇଁ ବର୍ଷା ନାଇଁ ଶୁଖିଲା ଘଡଘଡି ଗୁଡା ମାଇଲା ଏବେ ଝିପି ଝିପି ଟିକେ ଟିକେ ହଉଛି ବ ହସା ନାହିଁ। ମେଘ ଘୋଡେଇଛି କିନ୍ତୁ ବର୍ଷା ହେଇନାହିଁ।
ହଁ। ଓହୋ ଆମ ଆଡେ ବି ବହୁତ ହଁ ବହୁତ ଜୋର ପୁରା ମାନେ ବିଜୁଳି ଘଡଘଡି ଆଉ ଟିକେ ବର୍ଷା ମାନେ ଅଧଘଣ୍ଟା ବେଳେଆ ହେଲା। ଆବେ ବନ୍ଦ ହେଇଗଲା ତ ବେଶୀ ଗରମ ଲାଗୁଚି
ଟିକଏ ହେଇଛି ନାଇଁ କି।
ହଁ ହଁ ହଁ ହେଇଛି ମ୍ୟାଡ଼ାମ ଆକ୍ଚୁଆଲି ମୋତେ ମୋତେ ଟିକେ ବୁଝିବାର ଥିଲା ବୋଲି ଫୋନ୍ କରିଥିଲି ଆଉ ଆକ୍ଚୁଲି ମୁଁ ଗ୍ରାଜୁଏସନ୍ ପଢ଼ିଛି ମ୍ୟାଡ଼ାମ। ବୁଝିପାରିଲ ନା ଆଉ ମୁଁ ଟିକେ ଚାହୁଁଥିଲି। କେଇ ଏମ ବି ଏ କରିବିବ ନା ତ କେମିତି କଣ କୋଉ ଷ୍ଟିମ ନେଲେ ଭଲ ରହିବ। ଆଉ କୋଉ କଲେଜ ଟିକେ ନେଲେ ଭଲ ରହିବ ଆପଣଙ୍କର ଆଉ ଉପରେ ଟିକେ ଅଭିଜ୍ଞତା ଅଛି ବୋଲି ନା ମୁଁ ଆପଣଙ୍କୁ ସେଥିପାଇଁ ଫୋନ ଲଗେଇଲି ଆଜ୍ଞା।
ଆପଣଙ୍କର ଏଇ ଅନସ ଆଉ ପାସ
ଓ ହଁ ମୁଁ ତ ସାଇନ୍ସ ଷ୍ଟୁଡେଣ୍ଟ ମ୍ୟାଡ଼ାମ। ଆଉ ଆଉ ସେ ରଖିଛି ସାଇନ୍ସ ପିଲା ଆଉ ସେଇୟାକୁ ଦେଖିନି ଆପଣ ଟିକେ କୁହନ୍ତୁ ଆଉ
ଓକେ ତ ସାଇନ୍ସ ଯଦି ଆପଣ ସାଇନ୍ସ ର ପଟିକୁଲଲି ଦେଖନ୍ତୁ। ଏମ ବି ଏ କରିବାକୁ ଯଦି ଆପଣ ଇଣ୍ଟରେଷ୍ଟେଡ ଅଛନ୍ତି ଭଲ କିଛି ଲାଇନ ବହୁତ ବହୁତ ଭଲ ଆପଣଙ୍କର। କିନ୍ତୁ ହଁ ଏମ ବି ଏ ବହୁତ ପେପର ଗୁଡା ଅଛି ଯୋଉଟା କି ଆର୍ଟସ୍ ରିଲେଟେଡ।
ଆଜ୍ଞା ହଁ ହଁ।
ସାଇନ୍ସ ମାନେ ଆପଣଙ୍କୁ ସେ ଟିକେ ଅଲଗା କଣ ଚଏସ୍ କରିବାକୁ ପଡିବ ବୁଝି ହେଲା। ଆ ଏମ୍ ବି ଏ କରିବାକୁ ଆପଣ ବାହାରିଛନ୍ତି ଏମ୍ ବି ଏ ରେ ଆପଣ କନିକ୍ସ୍ ପାଇବେ ଫାଇନାନ୍ସ ରେ ମେକ୍ସିମମ୍ ଆପଣ କୋନିଶିଲେଟେଡ୍ ପାଇବେ। ତାପରେ ମାର୍କେଟିଂ ରେ ବି ସେଇ କୋନିଶିଲେଟେଡ ପାଇବେ। ମାର୍କେଟ ଷ୍ଟଡି ମାର୍କେଟିଂ ମାନେ ମାର୍କେଟ
ମୁଁ କହ ନାଇଁ ମୋର ଗୋଟେ କୋଶ୍ଚିନ ଏଟା ମୁଁ ଯେହେତୁ ତୁ ସାଇନ୍ସ ପିଲା ବୁଝିପାରିଲେ ନା ମତ ମୁଁ ଏବେ ଯଦି ପୁରା ମୋ ଫିଲ୍ଡ ଟା ପୁରା ଚେଞ୍ଜ କରୁ ଛି ବୁଝିପାରିଲେ ନା ତ ହଁ ତ ମୁଁ ଚେଞ୍ଜ କରିପାରିବି ନା କରିପାରିବିନି।
ହଁ କରି ହବ ହବ ନି କାହିଁକି କିନ୍ତୁ ଆପଣଙ୍କ ପାଇଁ ଟିକେ ଟିକେ ଡିଫିକଲ୍ଟ
ଡିଫିକଲ୍ଟ ପଢିବା ପାଇଁ ଟିକେ ଟିକେ ଚ୍ୟାଲେଞ୍ଜ ରହିବ ଆଉ ଟିକେ ବେଶି ତ ମତେ ତା ଧିଏରେ ପୁରା ଇଏ ରହିବାକୁ ପଡିବ। ସବୁ ଇନ୍ଭାଲ୍ଭ ରହିବାକୁ
ହଁ ବହୁତ କିଛି ଯଦି ଆପଣ କମର୍ସ ନେଇଥା କମର୍ସ ପଢିଥାନ୍ତ ଆଉ ଆର୍ଟ୍ସ ପଢିଥାନ୍ତେ ତ ଆପଣଙ୍କୁ ଏମ ବି ଏ ଟା ବହୁତ ଇଜି ଲାଗିଥାନ୍ତା ଏମ୍ ବି ଏ ରେ ଆକାଉଣ୍ଟିଂ ଅଛି ଏମ୍ ବି ଏ ରେ କଷ୍ଟିଂ ଅଛି ତ କମର୍ସ ରେ ତ କଷ୍ଟିଙ୍ଗ ଷ୍ଟାର୍ଟିଂ ରୁ
ଆଜ୍ଞା।
ତ ଆପଣଙ୍କୁ ସୁବିଧା ହେଇଥାନ୍ତା। ବହୁତ ସୁବିଧା ହେଇଥାନ୍ତା କିନ୍ତୁ ସାଇନ୍ସ ରୁ ଏମ ବି ଏ ଟୋଟାଲି ସେକ୍ଟର ଚେଞ୍ଜ କରିଦଉଛନ୍ତି
ହଁ ବା ଏବେ ଟିକେ ମନ ହେଲା ଆଉ କଣ କରିବା କିନ୍ତୁ ମୋ ମୋର ଗୋଟେ ସେ ଭଉଣୀ ହିସାବରେ ହେବେ ସେ କହୁଥିଲେ କି ଯେ ଆପଣ ବହୁତ ଭଲ ମାନେ ଷ୍ଟୁଡେଣ୍ଟ ଏମ ବି ଏ ଷ୍ଟୁଡେଣ୍ଟ ଥିଲାବେଳେ ବହୁତ ଭଲ ଷ୍ଟୁଡେଣ୍ଟ ଥିଲେ ଭଲ ପଢ଼ନ୍ତି ଆଉ କିଛି ବର୍ଷ ବି ଆପଣ ସେଇ ରିଲେଟେଡ କୁ କାମ ବି କରୁ ପାଇଥିଲେ ବୋଧେ।
ହଁ।
ହଁ ହଁ।
ହଁ ସେଇ ସେଇଠି କାମ କରିଥିଲେ ଏବେ ବି କାମ କରୁଛି ଏବେ ବି କାମ କରୁଛି ହଁ ଏବେ ବି କାମ କରୁଛି ସେଇ ଫାଇନାନ୍ସ ସେକ୍ଟରରେ ଅଛି ମୁଁ ହଁ ତ ଅ ଠିକ ଅଛି ଯଦି ଆପଣଙ୍କର ଇଚ୍ଛା ଅଛି ଏମ ବି ଏ ପାଇଁ ଆ ଟିକେ କଷ୍ଟ ପଡୁ ଯଦି ଇଣ୍ଟ୍ରେଷ୍ଟ ଅଛି ଇଣ୍ଟ୍ରେଷ୍ଟ କୁ ଛାଡ଼ନ୍ତୁନି ଇଣ୍ଟ୍ରେଷ୍ଟ କୁ ଛାଡ଼ନ୍ତୁ ନି ଆପଣଙ୍କର ଫାଇନାନ୍ସ ମେଜର ରଖିପାରିବେ ନହେଲେ ମାର୍କେଟିଂ ମେଜର ରଖିପାରିବା ଆପଣ ଯଦି ପୁରା ଟକେଟିଭ ହେଇଥିବେ ମାର୍କେଟ କୁ ବୁଝି ପାରୁଥିବେ
ହୁଁ।
ତ ଆପଣ ମା ର୍କେଟିଙ୍ଗ ରଖିଲେ କିଛି ଅସୁବିଧା ନାହିଁ ଯଦି ଆପଣଙ୍କ ଫାଇନାନ୍ସ ରିଲେଟେଡ ବୁଦ୍ଧି ଅଧିକ ଥିବ ଆପଣ ମାର୍କେଟ ଷ୍ଟଡି କରିପାରୁଥିବେ ପଇସା ପତ୍ର କୋଉଠି ଇନଭେଷ୍ଟମେଣ୍ଟ କରିବେ ସେ ଉପରେ କିଛି ନଲେଜ ଆପଣଙ୍କ ଯଦି ଥିବ ତାହେଲେ ଫାଇନାନ୍ସ ନେଲେ କିଛି ଅସୁ ସୁବିଧା ନାହିଁ ଏଚ୍ ଆର୍ ମାନେ ଆପଣ କମ୍ପାନୀରେ କେମତି ମେଣ୍ଟେନ୍ କରିବେ କଣ କରିବେ ସବୁ କିଛି ତ ମେନ୍ ହେଉଛି ଏ ତିନି ଟା ବ୍ରାଞ୍ଚ । ଏଇ ତିନିଟା ବ୍ରାଞ୍ଚ ବହୁତ ବଢିଆ, ସବୁ କଲେଜରେ ପ୍ରୋଭାଇଡ କରାଯାଉଛି। ବାକି ଏକ୍ସଟ୍ରା ବ୍ରାଞ୍ଚ ବି ଅଛି। ପ୍ରୋଭାଇଡ ହଉଛି।
ଓହୋ କିନ୍ତୁ ଯେମିତି କି ଯେ ମାର୍କେଟିଂ ଗୋଟେ ଗଲେ, ଗୋଟେ ଫାଇନାଲ ତ ଗୋଟେ ହେଲା
ଏଇ ଏଚ୍ ଆର୍ ଏଇ ତିନିଟା କମନ ବ୍ରାଞ୍ଚ ଆପଣଙ୍କୁ ସବୁ କଲେଜରେ ମିଳିଯିବ। ବାକି କୋଉ କୋଉ କଲେଜ ଏକ୍ସଟ୍ରା ଗେଷ୍ଟ ଟା କିଛି ରଖୁଛନ୍ତି, ଯେମିତି କି ଅପରେସନାଲ ରେ ର ରଖୁଛନ୍ତି ଆ ତାପରେ ଆ ଆଉ କଣ ତାକୁ କହନ୍ତି? ଆଉ କଣ କଣ ଅଛି? ଆଉ ଆହୁରି କେତେ କଣ
ସେକ୍ଟର ରେ ବି ଗୋଟେ ଏମ୍ ବି ଏ କରନ୍ତି ମ୍ୟାଡ଼ମ୍? ସେକ୍ଟର ଏମିତି ଗୋଟେ ଅଛି ସୋସିଆଲ ସେକ୍ଟ ର ରେ ବି ଗୋଟେ ଏମ ବି ଏ ଅଛି।
ହଁ ସେ ଏଚ୍ ଆର ର ଗୋଟେ ଶାଖା କହିଲେ ଚଳିବ।
ଶାଖା। ଓକେ ଓକେ। ହଁ ହଁ ହଁ ମୋତେ ଲାଗୁଛି ଝିଅ ପିଲାଙ୍କ ପାଇଁ ଟିକେ ଏଚ୍ ଆର ଟା ଭଲ ନୁହଁ ମାନେ?
ନାଇଁ ନାଇଁ ସେମିତି କିଛି ନାଇଁ। ଯିଏ ପିଲାମାନେ ମାର୍କେଟିଂରେ ଏତେ ଷ୍ଟ୍ରଙ୍ଗ। ପୁଅ ପିଲାଙ୍କ ଠାରୁ ବି ଆହୁରି ଷ୍ଟ୍ରଙ୍ଗ। ଯୋଉ ଆଗରୁ ଗୋଟେ ମାଇଣ୍ଡ ସାଇକୋଲୋଜି ଥିଲା? ମାର୍କେଟିଂ ମାନେ ଫିଲ୍ଡକୁ ଓହ୍ଲେଇବାକୁ ପଡିବ। ହେଲା। ଆଜି ଆଜିକା ଡେଟ୍ ରେ ପୁଅ କଣ ଝିଅ କଣ ଏଭ୍ରି ବଡ଼ି ୱାଣ୍ଟସ୍ ଟୁ ମାନେ ଚାହୁଁଛନ୍ତି ଫିଲ୍ଡ କୁ ଆମେ ଓହ୍ଲେଇ ପଡିବା।
ହଁ ତାପରେ ମ୍ୟାଡାମ ଆଉ ଗୋଟେ ଜିନିଷ, ଆଜିକାଲି ସବୁ ଚାକିରିରେ ଆପଣଙ୍କୁ ଫିଲ୍ଡ କୁ ଓହ୍ଲେଇବାକୁ ପଡିବ। ମ୍ୟାକ୍ସିମମ ପଡିବ ହିଁ ପଡିବ ଏମତି କିଛି ଜବ ନାହିଁ? ଯୋଉଟା କି ଆଣଙ୍କୁ ମାର୍କେଟକୁ ମାନେ ଫିଲ୍ଡ କୁ ଯିବାକୁ ପଡିବନି। ବହୁତ ରେୟାର ଅଫକୁ ଯୋଉଟା କି ଯେ ଆପଣ ଫିଲ୍ଡକୁ ଯିବେନି। ଆପଣ ମାନେ ବି ସେ ଏସି ଚାମ୍ବର ଭିତରେ ବସିକିନା କାମ କରିବି। ଆଉ
ଆପଣ ବ୍ୟାଙ୍କର ମ୍ୟାନେଜର ବି ହୁଅନ୍ତୁ। ବ୍ୟାଙ୍କର ମ୍ୟାନେଜର ହେଲେ ବି କୌଣସି ଜାଗାରେ ଯଦି ବ୍ୟାଙ୍କରେ ଇନଭେଷ୍ଟମେଣ୍ଟ ହେଇଛି ବ୍ୟାଙ୍କ ତାର ଗୁଡ଼ାଏ ଇନଭେଷ୍ଟମେଣ୍ଟ କରି ଯିଏ ଆଉ ସେ ଜାଗାରେ କିଛି ଗୋଟେ ବ୍ଲେମ ହେଲା ବ୍ୟାଙ୍କ ମ୍ୟାନେଜର ବି ଫିଲ୍ଡ କୁ ଓହ୍ଲାଇବ। କିଛି ଜାଗା ଟାକୁ ବୁଝିବାକୁ ପଡିବ। କାହିଁକି ସେଠି ଇନଭେଷ୍ଟମେଣ୍ଟ ର ପ୍ରୋବଲେମ ହେଲା। ଏତେ ବଡ ପୋଷ୍ଟ ଥାଇକି ବି ସାମ୍ନାକୁ ଆସିବାକୁ ପଡିବ। ତ ଫିଲ୍ଡ କୁ ଓହ୍ଲାଇବା। ଟା ଆଜ କାଲି କିଛି ବଡ ଜିନିଷ ନୁହଁ। ତାପରେ ଲୋକ ଆଗରୁ ଏଇ ଖରା ବର୍ଷରେ ଆମେ କାମ କରିବା। ଏଇ ଥିଙ୍କିଙ୍ଗ ରେ ରହୁଥିଲେ କିନ୍ତୁ ଏବେ ଚାହୁଁଛନ୍ତି ଲୋକ ଭେରାଇ ସେକ୍ଟରକୁ ଆମେ ପଶିଯିବା। ଆମେ ଜିନିଷ ଜାଣିବା ଆମେ ପାଞ୍ଚ ଲୋକଙ୍କ ସହିତ ମିଶିବା ଆମେ ପାଞ୍ଚ ଲୋକଙ୍କ ସହିତ କଥା ହବା। ପାଞ୍ଚଟା ଭେରାଇଟି ଆଇଡିଆ ନବା ତ ଆଜିକାଲି ଫିଲ୍ଡକୁୁ ଓରେେଇବାଟା ଏ କିଛି ବଡ ଜିନିଷ ନୁହଁ। ଲୋକ ଖୁସିରେ ଖୁସିରେ ଓଲ ଛନ୍ତି।
ହୁଁ ହୁଁ ହୁଁ।
ତ ସେଇଟା କିଛି ବଡ ଜିନିଷ ନୁହଁ ଆଜି କାଲି ସେମିତି ବି ନାହିଁ ଯେ ଯିଏ ଫିଲ୍ଡରେ କାମ କଲା ସେଇହି ଫିଲ୍ଡରେ କାମ କରିବ ଅନ୍ୟ ଜଣେ ଅପରେସନ ରେ ବସିବ ନାଇଁ ବୁଲେଇ ଦଉଛନ୍ତି ଯଉ କହନ୍ତିନି ସଫଲିଙ୍ଗ କରିଦଉଛନ୍ତି ସଫଲିଙ୍ଗ କରିଦଉଛନ୍ତି ତମେ ଜଣେଦି ଏଇପ୍ତାହରେ ଫିଲ୍ଡ କୁ ଗଲା ଆର ଜଣକ ତା ପ ସକ୍ତାହ ଫିଲ୍ଡ କୁ ଯିବ। ତ ସେଥିପାଇଁ କି ଆଉ ଡରି ନାହିଁ ଫିଲ୍ଡକୁ ଓଲ୍ଲାହ ତ ଭଲ ଏବେ ଜବର ଇଏ ବି ପ୍ରୋଫାଇଲ ବି ଚେଞ୍ଜ ହେଇଗଲାଣି। ସେ ଅ ଯଦି କହନ୍ତିନି ଗୋଟେ ଆସିଷ୍ଟାଣ୍ଟ ପ୍ରଫେସର ହେଲେ ବି ପିଲା ଗୋଟେ ବା ପାଇଁ କି ଫିଲ୍ଡକୁ ଓଲ୍ଲେଇବାକୁ ପଡୁଛି। ପିଲା କଣ ଚାହୁଁଛନ୍ତି ହେଲା ପିଲା କୋଉଠି ଯୋଉଠି ବି ପିଲା ଏକ୍ଜାମ ଦଉଛନ୍ତି କି ଯାହା କରୁଛନ୍ତି ସେ ଜାଗାକୁ ଯାଇକି ପିଲାଙ୍କୁ କନଭିନ୍ସ କରିବାକୁ ପଡୁଛି ଆମ କଲେଜ କୁ ଆସ ଆମ କଲେଜ ତମକୁ କଣ ପ୍ରୋଭାଇଡ କରିବ ଯୋଉ ଟିକି ଆଉ ଗୋଟେ କଲେଜ ଦେଇପାରିବନି। ହୋଗ ତମକୁ ଫିଲ୍ଡକୁୁ ଓହ୍ଲେଇବା କୁ ହିଁ ପଡିବ। ବଟ ସେଇଟାରୁ ଗୋଟେ ମଜା ଲାଗେ।
ସେଠାର ବି ସବୁ ଜିନିଷ ର ଆପଣଙ୍କ ପାଞ୍ଚ ଭେର ପାଞ୍ଚଟା ଭେରାଇଟି ଲୋକଙ୍କ ସହିତ ଏକ୍ଜାକ୍ଟିଲି ଆପଣଙ୍କର ଟଙ୍କିଙ୍ଗ ଥିଙ୍ଗ ପାୱାର ଏଟା ବଢିବ। ତପ ପବ୍ଲିକସିଟି ବି ହେ ସ୍ପିକିଙ୍ଗଟା ଆପଣଙ୍କ ବଢିବ ଏ ସବୁ ସବୁ ଜିନିଷ ବହୁତ ଆପଣ ଯେତେବେଳେ ପାଞ୍ଚଟା ଲୋକଙ୍କ ସହିତ
ସବୁ ଜିନିଷ ନା ତମେ ଏଞ୍ଜୟ କରିବ ତମେ ଯଦି ଭାବିବ ଏ ମତେ ସେ କାହିଁକି କହିଲା ସେମିତି ଥିଙ୍କିଙ୍ଗ ରଖିଲେ ତମେ କୋଉ ସେକ୍ଟରରେ ବସି ପାରିବନି। ତୁମେ ସାମ୍ନାକୁ ଓହ୍ଲେଇବ ପାଞ୍ଚଟା ଲୋକ ସାମ୍ନାରେ ଅଛନ୍ତି ପାଞ୍ଚଟା ଲୋକରୁୁ ତିନିଟା ଲୋକ ତମ କଥା ଶୁଣିଲେ ଦିଟା ଲୋକ ତମକୁ ଥଟା ବି କରିବେ ଆରେ ତାକୁ ବି ଏଞ୍ଜୟ କର ନା ମଜା ନିଅ ନା। ତମ ତା ସାଙ୍ଗରେ ମିଶିକି ଥଟା କର ଦେଖି କେତେ ଯାଇଏ କାହାର କାପାସିଟି ଅଛି।
ହଁ।
ତ ଫିଲ୍ଡ କୁ ଓହ୍ଲେଇଲେ ନା ତୁମର ଯୋଉ କହନ୍ତିନି ଆଇ କ୍ୟୁ କମନ ସେନ୍ସ
ଏକ୍ଜାକ୍ଟଲି ନା ବହୁତ ବଢି ବଢି ସେଗୁଡା ଚାଲେ ଆପଣଙ୍କର ଫିଲ୍ଡ ର ବି ଆପଣଙ୍କୁ ଫିଲ୍ଡରେ ନେଲେ ହିଁ ଆପଣ ରିପୋର୍ଟ ରାଇଟିଙ୍ଗ ଏଗୁଡାକ ବହୁତ ଭଲସେ କରିପାରିବେ ନହେଲେ ସେଗୁଡାକ ହଁ। ହ ଆଉ ମ୍ୟାଡାମ ମତେ ଟିକେ କଲେଜ ବିଷୟରେ ଟିକେ କହିବେ କୋଉ କଲେଜ ଟିକେ ଭଲ ରହୁଛି। ଏଇଟା ନେଇକିନା ମାନେ କୋଉ କଲେଜ ହଁ। କୋଉ କୋଉ କଲେଜ ରେ ଗୁଡାକ ରହୁଛି?
ହୁଁ ହୁଁ। ତ ସେଥିପାଇଁ କି ଆପଣଙ୍କୁ ମାନେ ଆପଣ ପଚାରୁଛନ୍ତି ଯେ କୋଉ କଲେଜ ଏମ୍ ବିଏ ଟା ଭଲ ରହୁଛି ହଁ ତ ଆଜିକାଲି ସମସ୍ତେ ଏମ ବି ଏ ଭଲ ପ୍ରୋଭାଇଡ କରୁଛନ୍ତି ଆମେ ତ କଲେଜ ନା ଏମତି ମେନସନ କରି ପାରିବାନି ତ ହଁ ବହୁତ ଭଲ କଲେଜ ଆପଣ ଦେଖିବେ ଯେ ଆପଣ କୋଉଟାକୁ ଚାହୁଁଛନ୍ତି ଆପଣ କଣଟା ନବାକୁ ଚାହୁଁଛନ୍ତି ଫାଇନ୍ସ ଯଦି ପର୍ଟିକୁଲ୍ଲାରଲି ଫାଇନ୍ସରେ କେତେ ପିଲା ରିକୁଏରମେଣ୍ଟ ହଉଛନ୍ତି।
ଆଜ୍ଞା।
କୋଉ କଲେଜ ବେଶୀ ଫାଇନାନ୍ସ ପିଲାଙ୍କୁ ରିକ୍ୱଉଟ୍ କରୁଛି ସେଇ ତାକୁ ଡାଟା ଗୁ ଦେଖିବାକୁ ପଡିବ। ଆଉ ଯଦି ମାର୍କେଟିଂ ନେବାକୁ ଚାହୁଁଛନ୍ତି। ବେସିକାଲି ଏଇ ତିନିଟା ହିଁ ମେନ୍ ଆଜି କାଲ ଏ ତିନଟ ବି ମେନ ନୁହଁ ପ୍ଲାଣ୍ଟ ମେକାନିକାଲ ଇଞ୍ଜିନିୟର ମାନେ ବି ଏମ ବି ଏ କରୁଛନ୍ତି। କଣ ପାଇଁ କିି ତାଙ୍କ ସତ ଯଦି ଅପରେସନ୍ ସେକ୍ଟରକୁ ଯିବା ପାଇଁ ଅଫିସିଆଲ ଜବ ଅଫିସିଆଲ ଜିଷ ବି ଜାଣିପାରିବେ ଆଉ ଏଇଟା ବି ପ୍ଲାନ୍ଟ କାମ ବୁଝି ପାରିବେ ହଁ ତ ସେଥିପାଇଁ କି ସବୁ ସୁ ଆସିଗଲାଣି ବହୁତ କଲେଜ ମାନଙ୍କ ବହୁତ ଏକ୍ସଟ୍ରା ଏକ୍ସଟ୍ରା ବ୍ରାଣ୍ଡ ବି ଇନ୍ଟ୍ରୋ ଡିଉସ ହେଇଗଲାଣି।
ହୁଁ ହୁଁ ହୁଁ। ନା ମ୍ୟାଡାମ ସେଇଥିପାଇ ମୁଁ ଆପଣଙ୍କୁ ଟିକେ ଫୋନ କରିଥିଲି ମୋର ଟିକେ ଆଉ ଉପରେ ଡାଉଟ ଥିଲା ତ ବହୁ ସାରା କୋଶ୍ଚିନ ତ ସେଥିପାଇଁ ଆପଣଙ୍କୁ ଫୋନ କରିଥିଲି। ଆଉ ମୁଁ ଆକ୍ଚୁଆଲି ଭାବିଛି ଆଉ ମ ହଁ
ଦେଖନ୍ତୁ ଯେ ଇଏ ଆର୍ଟସ ପିଲା ସିଏ ଅଲରେଡି ପଢି ତ ତ ଫାଇନାନ୍ସ ଉପରେ କିଛି ନଲେଜ ଅଛି। ମାର୍କେଟିଙ୍ଗ ଉପରେ ବି କିଛି ନଲେଜ ଅଛି ଡିମାଣ୍ଡ ସପ୍ଲାଏ କିଛିଟା ଅଛି ବେସିକ ନଲେଜ ଅଛି ତ ତା ପାଇଁ କି ସେ ବେସିକାଲି ଫାଇନାନ୍ସ ମାର୍କେଟି ଗ ରଖିବ।
ଆଜ୍ଞା ଆଜ୍ଞା।
ପିଲା ସେ ଆଖି ବୁଝିକି ଫାଇନ୍କୁ ଦେଖିବ
ଆଜ୍ଞା ଆଜ୍ଞା।
ଠିକ ଅଛି। ଯୋଉମାନେ ଆମର ପଲିଟିକାଲ ସାଇନ୍ସ କି ଆମର ଆର୍ଟସ ପିଲା ଯୋଉମାନେ ପଲିଟିକାଲ ସାଇନ୍ସ ହଉ କି ଆମର ସୋସିଓଲୋଜି ହଉ ଏଇ ଥିଓଟିକାଲ ୱରେ ଯାଇଛନ୍ତି। ସେମାନେ ଏଚ ଆର ଆଡକୁ ଯାଇ ପାରିିବେ
ମୁଁ ଯାଇପାରୁନି।
ଲୋ ଲୋ ଲୋକ କମି ନିଟି ଉପରେ ତାଙ୍କର କିଛିଟା ଆଇଡିଆ ଅଛି। ଯେହେତୁ ତମେ ସେ ସାଇନ୍ସ ପିଲା ସାଇନ୍ସ ଫିଜିକ୍ସ କେମିଷ୍ଟ୍ରି ବାୟୋଲୋଜି। ଟୋଟାଲି ଅଲଗା ସେକ୍ଟର ତ ତୁମେ ବର୍ଷେ ଟାଇମ ନେଇଯାଅ। ବର୍ଷେ ଟାଇମ ନେଇକି ତୁମେ ଯେତିକ ଏମ୍ ବିଏ ରେ ଯେ ଯେତିକ ପେପର ସବୁ ଅଛି। ଆଉ ତୁମକୁ କୋଉ ପେପର ଗୁଡାକ ଇ ଟ୍ରେଷ୍ଟେଡ଼ କଉ ବ୍ରାଞ୍ଚ ତ ତମକୁ ଇଂଟ୍ରେଷ୍ଟିଙ୍ଗ ଲାଗୁଛି ସେଇ ଇଂଟ୍ରେଷ୍ଟିଙ୍ଗ ଉପରେ ତମେ ଟିକେ ପଢ଼। ହେଲା ଯେମିତି ଆମେ ଆମେ ଆମେ ଏଁ ଯେକୌଣସି ଟେକ୍ନିକାଲ କୋର୍ସ କରିବା ପୂର୍ବରୁ ଆମେ ଟିକେ ଇଂଲିଶ ଡେଭଲପମେଣ୍ଟ ପାଇଁ କିଛି କିଛି କୋର୍ସ କରୁଛୁ‌। କିଛି କମ୍ପୁଟର ଡେଲପମେଣ୍ଟ ପାଇଁ କି କିଛି କିଛି କୋର୍ସ କରୁଛୁ। ତମେ ସେମିତି ଏମିତି ଏକ୍ସଟ୍ରା କିଛିଟା କ କ କୋର୍ସ କର କିମ୍ବା ଆଜି ତ ଇଣ୍ଟରନେଟ ଫାସିଲିଟି ଅଛି। ପଢ ଯୋଉ ଯାଗା ତମକୁ ଇଜି ଲାଗୁଛି ସେଇ ସେକ୍ଟର କୁ ଏଣ୍ଟ୍ରି କରିବାକୁ ଚେଷ୍ଟା କର।
ଆଜ୍ଞା ଆଜ୍ଞା ଥ୍ୟାଙ୍କୟୁ ସୋ ମଚ୍ ମ୍ୟାଡ଼ାମ ଧନ୍ୟବାଦ ଧନ୍ୟବାଦ ରଖୁଛି ମ୍ୟାଡ଼ାମ ହଁ।